ହ୍ୟାଲୋ।
କରିଥିଲେ।
ଏଇ ଆସିଥିଲୁ ଏଇଆଡେ ଖା ପିଆ କରିକିି ବିଲ ଆଡେ।
ବିଲ ଆଡ଼େ।
ହଁ ଚାଷ ଚାଲିଛି ଏବେ।
ତମ ଆଡ଼କୁ। ଖରା ହଉ ନି କି?
ନା ଆଜି କାଳିଆ ପାଗ କରିଛି।
ହ ସେଇଥିପାଇଁ ପଳେଇଛ ବିଲ ଆଡେ।
ହଁ।
ଖାଇପିଇ ସାଇଲାଣି।
ହଁ।
ରଜ ମହୋତ୍ସବ ଯୋଉ କହୁଥିଲ ହଉଥିଲା ତମ ଗାଁ ରେ ସରିଗଲା।
ହଁ ସରିଗଲା ଏବେ ଦୋଳି ଦୁଳା ଖୋଲା ସ ଚାଲିଥିଲା ଏବେ ଖୋଲି ଖୋଲାକି ଆସିଛୁ ଆଉ।
ସରିଲଣି ତ ରଜ ଏଇ ପରେ ପରେ ଶୀତଳ ଷଷ୍ଠୀ ତାପ ପରେ ପୁଣି ଆସିବ ଗଣେଶ ପୂଜା ଆଉ ନା କଣ?
ହଁ।
ଆଉ କଣ କେମିତି ତମ ଆଡେ ଗଣେଶ ପୂଜା ପାଳନ କରୁଛ?
ଆମର ଇଆଡେ ଗଣେଶ ପୂଜା ପ୍ରଥମେ ତ ଯାଇ ବିଲରୁ ଚିକଟା ମାଟିକୁ ବାଛି ଯେତେକ। ଠାଳିଆ ମାଟି ଥିବ ସେଟାକୁ ଆଣି ଦଳାଯାଏ ତା ସହିତ ଯୋଉ କୁଟା କିମ୍ବା ପାଳ ରେ ଆକାର ଦିଆଯାଏ ଠାକୁରଙ୍କର।
ହଁ।
ଝୋଟ ଭିଡି ଆକାର ଦେଇ ମାଟିକୁ ଚକଟି ଅଗାରି ସହିତ। ତା ଉପରେ ଆ ଆକାର ଦିଆଯାଏ ତାକୁ ରଖାଯାଏ ପାଞ୍ଚ ଛଅ ଦିନ ତାକୁ ଶୁଖିଲା ପରେ ପୁଣି ଥରେ ଯାଇ ଯୋଉ ହୁଙ୍କା ମାଟି ଆଣି। ତାକୁ ଚକଟି ବାଲି ତା ସହିତ ମିଶେଇ ପତଳା ସରୁ ବାଲି। ସେଇ। ତା ଉପରେ ଲେପ ଦିଆଯାଏ ଆଉ ପାଲସ୍ତରା କରିକି ଯୋଉ ସୂତା କପଡା ଆମର।
ହୁଁ।
ପରେ ପକାଯାଏ।
ଆଚ୍ଛା।
ତାପରେ ତାକୁ କିଛି ଦିନ ରଖାଯାଏ ରଖା ହେଲା ପରେ ଠିକ ଗଣେଶ ପୂଜା ପୂର୍ବ ଦିନ ତାଙ୍କୁ ଧ ଧଳା ରଙ୍ଗରେ ଲିପାଯାଏ।
ହଁ।
ତାପରେ ବିଭିନ୍ନ ପ୍ରକାର କଲର କରାଯାଏ ଆଉ କରା ହେଇକି ମୁହଁକୁ ଘୋଡା ଯାଏ। ତାପରେ ଆସେ ଆମର ତାପରେ ଗଣେଷ ଚତୁର୍ଥୀ ଆସେ। ଯେମିତି ପୂଜା କରାଯାଏ ଚ ଭୋଗ ରାଗ ଆଣି ପିଲାମାନେ ଛୋଟ ପିଲାମାନେ ସବୁ ବହି ତା ଗୋଟେ ଦିନ ପୂର୍ବରୁ ବହିକୁ ଭିଡି ରଖିଥାନ୍ତି। ନେଇକି ଯାଆନ୍ତି ଠାକୁରଙ୍କ ପାଖରେ ଦିଅନ୍ତି ଯେ ସେଟା ଗୋଟେ ଠାକୁରଙ୍କର ଆଶୀର୍ବାଦ ଯେମିତି ଯୋଉ ଯୋଉ ବହିକୁ ଭିଡା ହେଇଥାଏ। ସେଇ ସେ ପାଠଟାଆସିବାର ହୁଏ ଭଲ।
ହଁ ସେଇଆ ତ ସେମିତି ହେରା ମିଛ
ସେଇଟା ମିଛ କିନ୍ତୁ ଏଟା ଗୋଟେ ଅଛି ପ୍ରଥାଟେ
ଏମିତିଆ ତ ନହେଲେ ନହିଁ ଯୋଉ ଛୁଆ ବି ନେଇକି ଯାଆନ୍ତା ଯାହାର ପାଠ ନ ହୁଅନ୍ତତା ସିଏ ତ ନେଇକି ଦେଇଦିଅନ୍ତା ଠାକୁରଙ୍କ ପାଖରେ ଆଉ ଯୋଉ ବହି ବି ଦିଅନ୍ତତା ସେଇଭଳି ତ ତାର ପାଠ ହୁଅନ୍ତା।
ହଁ।
ହଉ ହଉ ସତକତା ପାଠ ଯଦି ନ ପଢୁ ତୁ ଆଉ ପାଠ ନ ପଢିବ ଯଦି ଜଣେ ଖାଲି ଠାକୁରଙ୍କ ଏଥିରେ ନେଇକି ବହି, ଖାତା ଦେଇଦେଲେ କଣ ପାଠ ହେଇଯିବ? କଷ୍ଟ କରିକି ପାଠ ପଢ଼ିବା ପାଇଁ ପଡିବ ନା ଆଉ ପାଠ ନ ପଢେଇି କହିବି ମୁଁ ଦେଇଦେବି ବହି ଠାକୁରଙ୍କ ପାଖରେ ପୂଜା କରିଦେଲେ ମୁଁ ଠାକୁର ପାଠ ଦେଇଦେବେ।
ହଁ।
ହ
ଆଉ ତମ ଆଡ଼େ କେମିତି କଣ ଗଣେଶ ପୂଜା ପାଳନ କରାଯାଏ।
ଆ ମାଡିଲ ତ ସେଇଭଳିଆ ଯୋଉ ଭଳିଆ ତମେ କହିଲା ସେଇଭଳିଆ କିନ୍ତୁ ଅଲଗା ଅଲଗା ଜାଗାରେ ମାନେ ଗାଁର ପ୍ରତ୍ୟେକ ସାହିରେ କରନ୍ତି ସେଇ ଭଳିଆ ଅ ଗଣେଶ ଠାକୁରଙ୍କୁ ପୂଜା କରନ୍ତି ଆମର କିନ୍ତୁ ଗୋଟେ ସଙ୍ଘ ଥାଏ ଆଉ
ହୁଁ
ସେଇ ସଂଘର ପିଲାମାନେ ପ୍ରଥମେ ଯିବେ କେତେ ଠାକୁରଙ୍କର ପୂଜା କେତେ ଦିନ ଥିବ ଯିବେ ମାଟି ଆଣିବେ। ବିଲ ମାଟି ଆଣି ତାକୁ ଫାଷ୍ଟ ଗୁଣ୍ଡ କରିକି ରଖି ଦେଇ ଥିବେ।
ହଁ।
ରଖିଦେଇଥିବେ ତାପରେ ଯୋଉ ମୂର୍ତ୍ତି କାରିଗର ଯେ ତାଙ୍କୁ କୁ ବୁଝିବେ ସେ କେବେ ଫାଙ୍କା ଥିବେ କି କଣ ସେ ତାପରେ ଯୋଉ ଦିନ କହିବେ ମୂର୍ତ୍ତି ମାନେ ତିଆରି କରିବା ପାଇଁ ସେଇଦିନ ଗୁଣ୍ଡ କରିକି ରଖିଥିବା ମାଟିିକି ଦଳିିବ ପାଣି ପକେଇକି ଦଳିବେ ତାପରେ ଉଁ କାରିଗର ଯିଏ ସିଏ ପାଳ ସାହାଯ୍ୟରେ ଠାକୁରଙ୍କର ଆକାର କରିଥିବ।
ହଁ।
କଲା ପରେ ଯୋଉ ଝୋଟ ସୁତୁଲି ଆସିୁଛି ତା ଝୋଟ ସୁତୁଲି ସାହାଯ୍ୟରେ। ସେଇ ଠାକୁ ଠାକୁରଙ୍କ ମେଢରେ ସେଇ ପାଳକୁ ଭିଡି ତାପରେ ଏକ ମାଟିଆ କରିବେ। ଏକ ମାଟିଆ କରିସାରିଲା ପରେ ତାକୁ କେତେ ଦିନ ପାଇଁ ଛାଡିଦେବେ ଶୁଖିବା ପାଇଁ।
ହୁଁ।
ଶୁଖି ସାରିଲା ପରେ ପୁଣି କୋଉ ଦିନ ଆସିବେ ଯୋଉ ଗଣେଷ ପୂଜା ଥିବ ଚାରି ଦିନ କି ପାଞ୍ଚ ଦିନି ଥିବ ଆସିବେ ଦୋମାଟିଆ କରିବା ପାଇଁ ମାନେ ଯୋଉ ଏକ ମାଟିଆ ହେଇଥିବ ତା ଉପରେ ପୁଣି ଥରେ ଲେପ ଦେଇକି ସମାନ କରି ନୂଆ ବସ୍ତ୍ର ସାହାଯ୍ୟରେ ତା ଉପରେ ମାନେ କାଦୁଅରେ ଗୋଟେ ରସ କରିଥାନ୍ତି ଯେମିତି ଘର କାମ କଲା ବେଳେ ଗୋଟେ ରସ କରନ୍ତି।
ହଁ।
ସେଇ ଭଳିଆ ରସ କରିଥାନ୍ତି ତା ଉପରେ ମାନେ ମୂର୍ତ୍ତି ଟା ଯେମିତି ସମାନ ଆସିବ। ପାଲାସସ
ହଁ। ହଁ।
କରିଥାନ୍ତି ତାପରେ ତ ପ୍ରଥମେ ତ ସବୁ ଉ ଠାକୁରଙ୍କଠି ଉ ଚୁନ ମରାଯାଏ ଧଳା ରଙ୍ଗର ଅ ଧଳା ରଙ୍ଗ ଦିଆଯାଏ ଫାଷ୍ଟ ମାନେ ଠାକୁରଙ୍କ କତିକି ତାପରେ ଯାଇକି। କି ମାନେ ଉଁ ବିଭିନ୍ନ ପ୍ରକାରର ର ରଙ୍ଗ ବେରଙ୍ଗର ରଙ୍ଗ ଲଗାଯାଏ ଆଉ ପ ପ୍ରଥମେ ଧଳାରଙ୍ଗ ନଦେଲେ କହିବ କି ଭଲସେ ଜଣା ପଡିବନି।
ହଁ।
ସେଇଥିପାଇଁ ପ୍ରଥମେ ଧଳା ରଙ୍ଗ ଦିଅନ୍ତି ତାପରେ ଯାଇକି ବିଭିନ୍ନ ପ୍ରକାର ରଙ୍ଗ ଦିଅନ୍ତି। ରଙ୍ଗଟା କିନ୍ତୁ ଯୋଉଦିନ ମାନେ ଗଣେଶ ପୂଜା ତାର ଗୋଟେ ଦିନ ପୂର୍ବ ପୂର୍ବରୁ ରଙ୍ଗ କରାଯାଏ ଏମିତି ଆଉ ଯୋଉ ଦିନ ଦୋମାଟିଆ ସରିବ ସେଇ ଦିନ ଦେବେନି। କେତେ ଦିନ ଛାଡିବେ ଦୋମାଟିଆ କୁ ସବୁ। ଶୁଖିବା ପାଇଁ ସେ ଶୁଖିଲେ ସିନା ତା ଉପରେ ରଙ୍ଗ ଦେବେ। ତାପରେ ରଙ୍ଗ ଦେଇ ସାରିଲା ପରେ ଯୋଉ ସମସ୍ତେ ଯଦି ସବୁ ଛୁଆ ଆସିବେ ସମଘର ଯେତେକ ମେମ୍ବର ସମସ୍ତେ ଆସିବେ। ସେଇ ପୂଜାରେରେ ଅଂଶଗ୍ରହଣ କରିବେ। ଠାକୁରଙ୍କ ପ୍ରସାଦ ସେବନ କରିବେ। ପୁଷ୍ପାଞ୍ଜଳି ଦେବେ। ଏଇଭଳି ଭାବରେ ଗଣେଶ ପୂଜା ପାଳନ କରାଯାଏ ଆଉ। ଆମ ଗାଁ ସାଇଡ ରେ ବି ଗୋଟେ ଗାଁ ଅଛି ସେଇଠାରେ ମାନେ ବହୁତ ପ୍ରକାରର ବହୁତ ସଂଘ ଅ ଛି।
ହଁ।
ମାନେ ଯୋଉମାନେ ଦଶମ ଦଶମ ପରୀକ୍ଷା ଦେଇଥିବେ। ତା ପରେ ପରେ ମାନେ ତାଙ୍କର ଗୋଟିଏ ସଂଘ ତିଆରି କରିବେ।
ହଁ।
ସେମିତି ଆମ ଗାଁ ସାଇଡରେ ଗୋଟେ ଗାଁ ରେ ମାନେ ଆଉ। ବହୁତ ପ୍ରକାରର ଠ ମାନେ ବିଭିନ୍ନ ବିଭିନ୍ନ ବିଭିନ୍ନ ଭିନ୍ନ ଭିନ୍ନ ପ୍ରକାରର ଠାକୁର ମୂର୍ତ୍ତି ତିଆରି କରିଥାନ୍ତି। ଲୋକ ବି ବାହାରୁ ବହୁତ ଜାଗାରୁ ଆସିଥାନ୍ତି ଦେଖିବା ପାଇଁ।
ପ୍ରସିଦ୍ଧ ଏଟା ଗୋଟେ ପ୍ରକାର।
ଏଇ ବର୍ଷ କରିଥିଲେ ମାନେ ଜଗନ୍ନାଥ ଶ୍ରୀକ୍ଷେତ୍ର ପୁରୀ ମନ୍ଦିର।
ଓ ଜଗନ୍ନାଥ ସେ ଶ୍ରେଖେତ୍ର ପୁରୀ ମନ୍ଦିର ଏବଂ ଗୋଟେ ବର୍ଷ ବୋଧେ କରିଥିଲେ ଅଯୋଧ୍ୟା ବି କରିଥିଲେ ଗୋଟେ ଥର, ଅଯୋଧ୍ୟା, କେଦାରନାଥ ହଁ। ଏ ବର୍ଷ ବୋଧେ ଅଯୋଧ୍ୟା କରି
ଏଇ ବର୍ଷ ଅଯୋଧ୍ୟା କରିଥିଲେ ଆର ବର୍ଷ
ହଁ ହଁ ହଁ।
ବିଭିନ୍ନ ବିଭିନ୍ନ ପ୍ରକାରର ମାନେ ବହୁତ ଚାରିଆଡୁ ଓଡିଶାର ଯେତେକ ଲୋକ ମାନେ କହିବାକୁ ଗଲେ କଣ କଣ ର ବି ଲୋକ ଆସନ୍ତି ଦେଖିବା ପାଇଁ।
ହଁ।
ନାଚ ଗୀତ ମଧ୍ୟ ବି ଏଇ ମାନେ କରିଥାନ୍ତି।
ହଁ ରାତି ସମୟରେ ହେଇଥାିଏ। ନାଚ ଗୀତ ଆଉ। ଆଉ ଏକର ଭସାଣୀ ରେ ବି ଧୁମଧାମ ରେ କରାଯାଏ ଶୁଣିଥିଲୁ।
ଥାନ୍ତି ଯୋଉଦିନ ବିସର୍ଜନ ମାନେ ଠାକୁରଙ୍କୁ ନେଇ ଭସେଇବା ପାଇଁ ଯାଇଥିବ ସେଇ ବର୍ଷ ମାନେ ସେଇବେ ପୁରା ମାନେ ବାଜା ଫାଜା ବଜେଇ ଢୋଲ ବଜେଇ। ତାଙ୍କର ମାନେ ଗୋଟେ ସେଟା ଗୋଟେ ପର୍ବ କହିବାକୁ ଗଲେ। ତାଙ୍କର ମାନେ ଯୋଉ ଦିନ ଭସାଣି ସେଇଦିନ ପୁଣି ଆଉଥରେ ମାନେ ତାଙ୍କର ମାନେ। କହିହବନି ମାନେ ଏତେ। ତାଙ୍କର।
ହ
ଏଟା କଣ କୁହନ୍ତି ତ। ମନେ ତ ପଡ଼ନି ଆଉ।
ଉଁ ବାଦ୍ୟ ଯନ୍ତ୍ର ସବୁ ବଜାନ୍ତି ଆଉ।
ବିଭିନ୍ନ ପ୍ରକାର ମାନେ ଲାଇଟି ଯୋଉ ଆଲୁଅ।
ହଁ।
ସେଇ ଲଗେଇକି ମଧ୍ୟ କରନ୍ତି ଗ୍ରମର ଚାରିପଟ ଯାଙ୍କଭ୍ରମଣ କରିଥାନ୍ତି ଠାକୁରଙ୍କୁ।
ହଁ।
ଏଇ ଭଳି ଭାବରେ କରିଥାନ୍ତି। ଆମର ବି ସେଇ ମାନେ ଠାରଙ୍କୁ ବିସର୍ଜନ ଦେଇଥିଲେ ସେମିତି ମନ ଇଛା ନେଇକି ପକେଇ ଦେଖିକି ପକେଇବେ ଆଉ।
ହଁ।
ହଁ ତାଙ୍କର କେବଳ ଗୋଟିଏ ଦିନ କୁ ସିଏ ରଖିଥାନ୍ତି।
ହଁ ମାନେ ସମସ୍ତେ ଗୋଟିଏ ଦିନକୁ ରଖିଥାନ୍ତି ମାନେ ଆଗ ପଛ କରି ହଁ ପ୍ରତିଯୋଗିତା ମଧ୍ୟ କରିଥାନ୍ତି। ଶନ୍ତି ମାନେ ଯଉ ଠାକୁରଙ୍କ ଲଡୁ। ସେ ଲଡ଼ୁ। ଜାର ମୂଲ୍ୟ ବେଶୀ ହେଇଥିବା
ହଁ ନିଲାମ କରାଯାଏ ସେଟା ବୋଧେ।
ହଁ।
ହଁ।
ସେଇଥିରୁ ଠାକୁରଙ୍କ ତାଙ୍କ। ତାଙ୍କର ଯୋଉ ପ୍ରତିଯୋଗିତା ହେଇଥାଏ ଠାକୁରଙ୍କର ପ୍ରତିଯୋଗିତା ମୂର୍ତ୍ତି ପ୍ରତିଯୋଗିତା। ଭଲ ପ୍ରଥମ ଭାଗ ପ୍ରଥମ
ହଁ।
ତାଙ୍କୁ ଛାଡିବା ଆଗରେ ମାନେ ସେ ତାଙ୍କ ଆଗରେ ଆଗରେ କାମ କରିବେ। ହଉ ଯାହା କଣ କରିବ ମୁଁ ରହୁଛି ଆ ଯିବି ଖାଇବି ଆଉ।